ହଁ ଆଜ୍ଞା ଭାଇ ଜୟ ଜଗନ୍ନାଥ।
ଭାଇ ଜୟ ଜଗନ୍ନାଥ ରାଧେ ରାଧେ କଣ କରୁଛନ୍ତି ଭାଇ।
ଭାଇ ଏବେ ଖାଇକି ଏମିତି ଟିକେ ଗଡୁଚି।
ଭାତ ଆପଣ ଭୋଜନ କରିକି ବିଶ୍ରାମ କରୁଛନ୍ତି। ଆଜି ଆପଣଙ୍କର ଖାଇବାରେ ଆଜି କଣ ହେଇଥିଲା ବ୍ୟଞ୍ଜନ ମୋତେ ଟିକେ କହିବେ କଣ କଣ? ଖାଇବାରେ ହେଇଥିଲା ଆପଣଙ୍କର।
ଆଜ୍ଞା ଆମର ହେଇଥିଲା ପଖାଳ ଭାତକୁ ଅଣ୍ଡା ଭୁଜିଆ।
ଆଉ ଆପଣଙ୍କ ଦେହ ଆପଣଙ୍କ ଘରେ ସମସ୍ତେ କୁଶଳ ଅଛନ୍ତି।
ଆଜ୍ଞା।
ଆପଣ କଣ କରନ୍ତି?
କିଛି ନାଇଁ ଆଜ୍ଞା ଏବେ ଏଠି ଟିକେ ଗଡୁଥିଲି ବିଶ୍ରାମ କରୁଥିଲି।
ହଁ କଣ ପଢିଛନ୍ତି ପାଠ ପଢ଼ା ପଢ଼ି କରିଛନ୍ତି ନା। ପାଠ ଛାଡ଼ି ଦେଇଛନ୍ତି ନା କୋଉଠି କର୍ମ କରୁଛନ୍ତି ଆପଣ?
ହୁଁ। ନାଇଁ ଆଜ୍ଞା ମୁଁ ମୁଁ ଗୋଟେ ଠିକ୍ କାମ କରିଚି।
ମୁଁ କହିଲି ଆପଣ
ପାଠ ପଢ଼ା ପଢ଼ି ଛାଡ଼ିଦେଇକି ହଁ।
ହୁଁ ବଢ଼ିଆ ହେଇଥିବ ବଢ଼ିଆ। ତ ଆପଣଙ୍କ ଗ୍ରାମାଞ୍ଚଳରେ ଦିଦି ଆପଣଙ୍କୁ ଠିକ୍ ସେ ଶୁଣାଯାଉଛି ତ। ଆଜ୍ଞା ହ୍ୟାଲୋ।
କଣ କହିଲେ?
ମୁଁ କହିଲି ଆପଣଙ୍କୁ ମୋ କଥା ଶୁଭା ଯାଉଚି ତ ଠିକ୍ ସେ।
ହଁ ଆଜ୍ଞା ଶୁଭା ଯାଉଚି।
ଆପଣଙ୍କର ସେଠି ଆପଣଙ୍କର ଯୋଉ ଗ୍ରାମାଞ୍ଚଳ ଯେମିତି କିି ଆପଣଙ୍କ ଗାଁ ସହର ଅନ୍ୟାନ୍ୟ ବେତୀତ ତ ସେଠି ଆପଣଙ୍କର ଯେମିତି କିି ଆମ ଭ୍ରମଣ କରିବା ଜାଗା ଯେମିତି ସ୍ଥାନ ହଉଚି। କି ଠାକୁରଙ୍କ ଜାଗା।
ଆଜ୍ଞା।
ନଦୀ ହଉ କିମ୍ବା ଡାମ୍ ହଉ ଯେମିତି କିି ଯାହା ବି କିଛି ଆଉ ତ ଆପଣଙ୍କ ସେଠି ଭଲ ଜାଗା କଣ ଅଛି କହିଲେ ଟିକେ ବୁଲାବୁଲି କରିବା ପାଇଁ ଆଉ ଆନନ୍ଦମୟ ଜାଗା ଟିକେ କହିବେ ନା ଗୁଡା ସବୁ ଆଉ କଣ କଣ ସବୁ? କୁହନ୍ତୁ ଟିକେ?
ହଁ ଆଜ୍ଞା ଶୁଣନ୍ତୁ କହୁଛି।
ଆଜ୍ଞା ଆମ ଗୋଟେ ଠାକୁରଙ୍କ ଜାଗା ଅଛି ରାମ ମନ୍ଦିର ଏବେ ହେଇଛି।
ରାମ ମନ୍ଦିର ଅଛି।
ରାମ ମନ୍ଦିର ଆଉ ଆଉ ଆଉ ଗୋଟେ ଜାଗାରେ ଅଛି ବିଷ୍ଣୁ ମାତାଙ୍କର ମନ୍ଦିର।
ମୁଁ ଆପଣ ସେଠି ଯାଇଥିଲି ଭ୍ରମଣ କରିବି?
ହଁ ଆଜ୍ଞା ଯାଇଛି ଏବେ ଦି ତିନି ଥର ଯାଇଥିଲି ଭ୍ରମଣ କରି।
ପ କି କଣ କଣ ଜାଣିଲେ ମାଙ୍କ ବିଷୟରେ ଆଉ ସେ ରାମଙ୍କ ବିଷୟରେ? ମତେ ଟିକେ କହିବୁ କି କିଏ ଖୋଲୁଛି କି ଏମିତି ମୋ ମାଆଙ୍କର? ଅପୂର୍ବ ରୂପ ସେଠି ମୁଁ ଦେଖିଲି କି ଏମିତି ସେଠି ଅପଦ ଅପୂର୍ବ ଜିନିଷ କି ମତେ ଜାଣିବାକୁ ପାଇଲି ମାଙ୍କ କି
ହଁ ଆଜ୍ଞା ମାଙ୍କର ମହିମା ଅଛି ଟିକେ।
ସେଇଠି ମାନେ ଯାହା ଇଚ୍ଛା ଥବ ଆପଣଙ୍କର ପୂରଣ ହେଇପାରେ।
ହ ମାନସିକ ରଖିଥିବ ସେଇଟା ନା ପୂରଣ କରିବେ।
ହଁ ଆଜ୍ଞା।
ବଢିଆ। ଆଉ ରାମ ସେ ରାମ ମନ୍ଦିର ଆପଣଙ୍କର ସେଠି କୋଉଠି ଅଛି? ଆଉ କେମିତି ଅ କେମିତି କଣ ମତେ ଟିକେ କହିବେ?
ହଁ ରାମ ମନ୍ଦିର ଅଛି ଯେ ମୋର ଟିକେ ମନେ ପଡୁନି। ମୋ ଜାଗାରେ ଅଛି ମାନେ ଟିକେ ମନ ପନଣି ଧ୍ୟାନରେ ନାହିଁ।
ସାନ ନାଁ ଆପଣଙ୍କର ମନୋର ନାହିଁ ଠିକ ଅଛି ଠିକ ଅଛି ଭାଇ। କେବେ ବୁଲିବାକୁ ଯିବା ଆପଣଙ୍କର ସେଠି। କିଛି ଅସୁବିଧା ନାହିଁ ତ ସେଠି ଗଲେ କି ଏମିତି କି ବାଟରେ ଯିବା ସମୟରେ ସଡ଼କ
ନାଇଁ ଆଜ୍ଞା ନାଇଁ ଆଜ୍ଞା କିଛି ଅସୁବିଧା ନାହିଁ ଖରାପ ନାହିଁ ସଡ଼କ।
ଠିକ ଅଛି ଠିକ ଅଛି ଭାଇ ମୁଁ ବହୁତ ବହୁତ ମାତ୍ରାରେ ଇଚ୍ଛୁକ କି ଆପଣଙ୍କ ସେଠି ଯିବା ପାଇଁ।
ହଁ ଆଜ୍ଞା ଆପଣ ଗୋଟେ ଗୋଟେ ଥର ଯାଇକି ଦେଖନ୍ତୁ ଭଲ ଜାଗା ଅଛି। ବୁଲିବା ପାଇଁ। ଭ୍ରମଣ କରିପାରିବେ ଆପଣ।
ମୁଁ କହିଲେ ଆଜ୍ଞା ଭଲସେ କହିଲେ ଶୁଭାଗଲାନି?
ଆଜ୍ଞା ଭଲ ଭଲ ଜାଗା ଅଛି ଆମର ସେଠିକି ଭ୍ରମଣ କରିବା ପାଇଁ। ଆପଣ ଟିକେ ଯାଇକି ଦେଖନ୍ତୁ। ବୁଲନ୍ତୁ ଅନୁଭବ କରନ୍ତୁ କେମିତିଆ କଣ ସବୁ।
ଏଇ ଆପଣଙ୍କ ବିଷୟରେ ତ ମତେ କହିଲେ। ତ ମୁଁ ଆପଣଙ୍କ ବିଷୟରେ କହୁଛି ଆମର ଏଠି ଆପଣ ଆପଣ ଏଠି ଆସନ୍ତୁ ଦେଖିବେ ବହୁତ୍ ଆନନ୍ଦମୟ ଦିନିଷ। ଆଉ ମନଭରା ମନଲୋପା ମନଭରା ଦିନିଷ ଯେମିତି କିି ଯେମିତି କିି ଦେଖନ୍ତୁ ଜଳପ୍ରପାତ।
ଆଜ୍ଞା।
ଆଉ ତ କିଛି ଅଛି ଡ୍ୟାମ ଅଛି ଆପଣ ଦେଖିପାରିବେ। ସେଥିରେ ବି ନଦୀ ଅଛି ସେ ମାଙ୍କ ମାଙ୍କ ମନ୍ଦିର ଅଛି। ତ ଆପଣ ଆସନ୍ତୁ ଦେଖିବେ। ଆପଣଙ୍କ ଏମିତି ଜାଗା ମନମୋହିତ କରିନବ ଆପଣଙ୍କୁ ବୁଝିଲେ।
ଆଜ୍ଞା।
ବୋହୁତ୍ ଏବେ ଦେଖନ୍ତୁ ମୁଁ ଏଠି ଆସିଚି। ବହୁତ୍ ବହୁତ୍ ମାତ୍ରାରେ ଏଠି ରହିଚି ଦେଖନ୍ତୁ ମୁଁ ମା ଆମର ସହ ଆମର ଗାଁ ଅଞ୍ଚଳ ଛାଡିକି ମୁଁ ଆସିକି ସହର ଅଞ୍ଚାରେ ରହିଛି ସାଙ୍ଗ ମାନଙ୍କ ସହିତ କିନ୍ତୁ ଭାଇ ଦେଖନ୍ତୁ ଗାଁ ଅଞ୍ଚଳ ଆପଣ ତ ଜାଣିଥିବେ ଗାଁ ଅଞ୍ଚଳର ପରିବେଶ ଆଉ କେମିତି କଣ ଚଳଣି ବୁଝିଲେ ତ ଏଠିକା ଚଳଣି ବହୁତ ଅଲଗା ଭାଇ ବହୁତ ଅଲଗା। ତ ମନ ତ ହଉଚ ଭାଇ ମୁଁ ସହରାଞ୍ଚଳ ଛାଡିକି ଆମ ଗ୍ରାମାଞ୍ଚଳକୁ ପଳେଇବି ଯେମିତି କି ଆମେ ଚାଷ ବାସ ଖାଇକି ଚାଷ ବାସ କରିକି ନିଜ ପେ ପେ ଟେ ପେଟ ପୋଷୁ କି ଅନ୍ୟ ମନଙ୍କୁ ପେଟ ପେଟକୁ ପୋଷାଉ ସେ ଅନୁଭୂତି ମୋର ବେଳେ ବେଳେ କିମ୍ବା ରାତ୍ର ଜ ଶୋଇଲା ସମୟରେ ଭାଇ ବହୁତ୍ ମନେ ପଡୁଚି କଣ କରିବା ଭାଇ। ଦେଖନ୍ତୁ ବର୍ଷା ସବୁ ବର୍ଷା ସିଜନ ତ ଧୀରେ ଧୀରେ ମାଡି ଆସିଲାଣି।
ଆଜ୍ଞା।
ଅହ ମୁଁ ଇଚ୍ଛୁକ ହୋଉଚି କି ମୁଁ ଗ୍ରାମାଞ୍ଚଳକୁ ଯାଇ ମୋର ନିଜ ବିଲ ବାଡି କାମ ଚାଲୁ କରିବି ବୁଝିଲେ। ଆପଣଙ୍କ ସେଠି ଆପଣ ଜାଣିଚନ୍ତି ଚାଷ କାମ ବିଷୟରେ ଜାଣିଚନ୍ତି କିଛି?
ନାଇଁ ଆଜ୍ଞା ମୁଁ କେବେ ଚାଷ କାମ କରିନି ତ ଜାଣିନି।
ଆମର ଚାଷ କାମ କିଛି ଜାଣିନାହାନ୍ତି ଆପଣ ଜାଣିବା ପାଇଁ ଇଚ୍ଛୁକ ଅଛନ୍ତି?
ହଁ ଆଜ୍ଞା କୁହନ୍ତୁ?
ଯେତିକି ଦେଖନ୍ତି। ଆମେ ଆମେ ଓଡ଼ିଆ। ଆପଣ କେଇ ଜାଣିଛନ୍ତି। ଓଡିଶା ଲୋକଙ୍କର ପ୍ରିୟ ଖାଦ୍ୟ ହଉଛି। ଆପଣ ଙ୍କ ପଖାଳ।
ହଁ ଆଜ୍ଞା ସେଇଟା ତ ଓଡିଶାରେ ଅଛି।
ଦେଖନ୍ତୁ ବିଦେଶୀ। ସେମାନେ ରୁଟି ଏଗୁଡା ବାହାରର ଅନ୍ୟା ଯେମିତି କିି ଆମର ଅ-ଅଂଗ୍ରେଜୀ ଜମାନା ଅଂଗ୍ରେଜୀ ଲୋକମାନଙ୍କର ଖାଦ୍ୟ ଏଗୁଡା ସବୁ ତାଙ୍କେ କରନ୍ତି କିନ୍ତୁ
ହଁ ଆଜ୍ଞା।
ଓଡିଶାରେ ଏମିତି ଗୋଟେ ଦେଶ ଆମ ଓଡିଶା ଏମିତି ଗୋଟେ ଉଁ ଆମର ଏଇଠୁ ଚାଉଳ ଉତ୍ପାଦନ କରିଲେ ଆପଣ ଜାଣିଛନ୍ତି?
ହଁ ଆଜ୍ଞା।
ଏମିତି ଚାଉଳ ଉପାଦ-ଉତ୍ପାଦନ କଣ ଏମିତି ଆପେ ଆପେ ହେବନି ନା ଲୋକମାନଙ୍କ ସେତିକି କଷ୍ଟ କରୁଛନ୍ତି। ସେତିକି ବଳ ଭୃତି ଦେଖଉଛନ୍ତି। ତ ନିଜେ ଅଳ୍ପ ନିଜେ ଖଟିକି ଅନ୍ୟମାନଙ୍କୁ ପେଟକୁ ଖାଇବାକୁ ଦଉଛନ୍ତି।
ହଁ ଆଜ୍ଞା।
ହୁଁ ଦ୍ଵାରା ଆମେ କହିବା ହେତୁ ଲୋକମାନେ ଲୋକମାନଙ୍କୁ ସଚେତନତା କରାଅ ଯେ ଏବେ ଯୁବପିଢି ଆମର ଯେମିତି କିି ମୋର ଯେବେ ବାହାଘର ହବ କି ମୋର ଛୁଆମାନଙ୍କୁ ମୁଁ କହିବି କି ବାପା ବିଲ ବାଡି କାମ ଶିଖ। ଆପଣଙ୍କ ସ୍ଵାସ୍ଥ ଦେହ ସ୍ବ ଲୋକମାନେ ନିଜେ ତ ଆପଣ ନିଜେ ଚଳିବେ ତ ଅନ୍ୟମାନଙ୍କୁ ଚଳାଇବେ।
ଆଜ୍ଞା ଆଜ୍ଞା ଠିକ୍ କଥା ଆପଣଙ୍କର।
କଥା ସେଇଟା। ଆପଣ ବହୁତୁ ଆପଣଙ୍କ ବାବା ମୁଁ ବି ମୁଁ ଅଳ୍ପ କିଛି ଜାଣିଛି କିନ୍ତୁ ମୁଁ ଆପଣଙ୍କୁ ପ୍ରଦାନ କଲେ ବି ଆପଣ ସେତିକି ଶିଖି ପାରିବେ ନାହିଁ କାହିଁ କହିଲେ ଦେଖନ୍ତୁ ଆପଣଙ୍କ ଘରେ ଆକ୍-ଆପଣଙ୍କ ବାବା ମୁ ଖ୍ୟ ଲୋକ। ଆପଣଙ୍କ ବାବା ଆପଣଙ୍କ ବାବାଙ୍କୁ କହିବେ ବାବା ମୋର ଏମିତି ଏମିତି କରିବି କି ନହେଲେ ନାଇଁ ଯାହାବି ହଉ ତ ଆପଣଙ୍କ ବାବାକୁ କହିବେ ଆପଣଙ୍କ ବାବା ବିଲବାଡି କାମ ଶିଖେଇବେ। ବୁଝିଲେ?
ଆଜ୍ଞା।
ହୁଁଁ
ହଉ ଆଜ୍ଞା ମୁଁ ବି ଚେଷ୍ଟା କରିବି ବାପାଙ୍କଠୁ ଶିଖିବା ପାଇଁ। ମୋର ବି ଇଚ୍ଛା ଅଛି ଗାଁ ଅଞ୍ଚଳରେ ରହିବା, ସବୁ ଟିକେ ଜମିବାଡ଼ି ଶିଖିବା ପାଇଁ। ଆଜ୍ଞା ଆପଣ ଗାଁକୁ ଯାଇଥିଲେ କି? ହ୍ୟାଲୋ।
ଆପଣଙ୍କ କଥା କିଛି
ଆପଣ ଭାଇ ଟିକେ ସାଇଟକୁ ଆସନ୍ତୁ। ଆପଣଙ୍କ କଥା ଟିକେ ଭଲରେ ଶୁଗା ଯାଉନି।
ଭାଇ।
ହଁ କୁହନ୍ତୁ।